ହ୍ୟାଲୋ ହ୍ୟାଲୋ।
ଆଜ୍ଞା ଜୟ ଜଗନ୍ନାଥ ସାର।
ଜୟ ଜଗନ୍ନାଥ।
ଆଜ୍ଞା।
ହଁ ଖାଇବା ସରିଲାଣି ଆପଣଙ୍କର?
ଆଜ୍ଞା ଖାଇବା ପିଇବା ସରିଲାଣି, ଆପଣଙ୍କର?
ହଁ ହଁ ଆମର ଖାଇବା ପିଆ ସରଲାଣି। ମୁଁ ଜଷ୍ଟ ରୁମ ରେ ବେଡ଼୍ ଫେଟ ସଜାଡ଼ିଚି ଶୋଇବି ଆଉ। ଆମ ନାୟକ ଖାଇବାରେ ହେଇଥିଲା ଭାତ ଚିଙ୍ଗୁଡି ତରକାରୀ। ଆପଣ?
ମୁଁ କେକ୍ ଖାଇଲି ଆଉ।
ନାଇ କେକ୍ ଏତେସ କେକ୍ ଖାଇ ରାତିରେ ଶୋଇବେ ତ ଡିିନର ରେ।
ଏତେ ଖାଇବାପାଇଁ ଇଛା ଆଜ୍ଞା?
କଣ ଡାଏଟିଂ କରିଛନ୍ତି ନା କଣ?
ନାଇଁ ନାଇଁ ସେମିତି କିଛି ନାଇଁ ଖାଇବାକୁ ଇଛା ନଥିଲା। ନାଇଁ ନାଇଁ ନାଇଁ ଖାଇବା ପାଇଁ ଇଛା ନଥିଲା ରାତିରେ ଉ ଉପାସ ହେଇଥିଲାନା ସେଥିପାଇଁ ତ ଖାଇନି ଆଉ।
ହୁଁ। ହଁ ହଉ ଠିକ ଅଛି ଆଉ। ଆପଣ ଗଟେ ମେ ବିଲନ କରଛନ୍ତି କଣ କହିଲେ? ଆପଣ କୋଉଠୁ ବିଲଙ୍ଗ କରୁଛନ୍ତି? ଯାଜପୁରରୁୁ?
ଆଜ୍ଞା।
ହୁଁ ଭଲ ଆଉ ଡାକନ୍ତୁ ଟିକେ ଯାଜପୁର ବୁଲିଆ ପାଇଁ ଆମକୁ। ଯାସ୍ପୁର୍ ଯାସ୍ ପୁର ର ଷ୍ଟେସାଲିଟି କଣ କହନ୍ତୁ। ଆମେ ଯିବୁ ଦେଖିଆ ପାଇଁ ସେ ଜାଗା ଆଡେ ବୁଲିବୁ ଆଉ।
ହଁ ଯାଜପୁରରେ ତ ବହୁତ୍ ଜାଗା ଅଛି ଆପଣ ଯଦି ଗୋଟେ ଦିନରେ ସବୁ ଜାଗା ବୁଲି ପାଇଲେ ତ ଭଲ କଥା ନହେଲେ ଆପଣଙ୍କୁ କିଛି ଦିନି ଟାଇମ୍ ଲାଗିବ ବୁଲିଆ ପାଇଁ।
ମାନେ ଯାଜ୍ପୁର ରେ ଏତେ ସୁନ୍ଦର ସୁନ୍ଦର ଜାଗା ଅଛି ଆପଣଙ୍କର। ତ କହିଲେ ମାନେ ସେ ଜାଗା ଗୁଡାକ କହିଲେ ଆମେ ବୁଲିଆକୁ ଯିବୁ ନା।
ହଁ ଆପଣ ହଁ ଅପ୍ କେନ୍ଦୁଝର୍ ଯାଇପାରିବେ ବିରଜାଙ୍କ ମା ମନ୍ଦିର ମାଙ୍କ ମନ୍ଦିର ବି ଆସିପାରିବେ କୁସୁମା ଅଛି ସେଠିକି ବି ଆସିପାରିବେ। ହଁ ମୁଁ ରତ୍ନଗିରି କି ଆସିପାରିବେ ରତ୍ନଗିରି ଉଦୟଗିରି। ଆଉ ଆମର ଏପଟେ ଅ ଛତିଆ ଗୋଟେ ରହିଲେ ସେଠିକି ବି ଆସିପାରିବେ। କପିଳାସ ରହିଲେ ସେଠିକି ବି ଆସିପାରିବେ। ଆଉ ଆଉ ରହିଲା ସେଟା କଣ? ଅ ଚଣ୍ଡିଖୋଲ ରେ ଆଉ ଗୋଟେ କଣ ମନ୍ଦିର ଅଛି ଭୁଲିଗଲି ଓଳାଶ୍ ଶୁଣି ଓଳାଶୁଣି ସେଠିକି ବି ସମସ୍ତଙ୍କୁ ସେଠିକି ବି ଆସିପାରିବେ ଆଉ ଗୋଟେ ଅଛି ଆମର ଗୋଟେ ରାଜାଙ୍କର ଭାଟି ଅଛି। ଆଉ ଗଡ ମଧୁପୁର୍ ସେଠିକି ବି ଆପଣ ଆସିପାରିବେ। ନହେଲେ ଆଉ ଗୋଟେ ଅଛି କଟୁଣୀ ମଠ ସେଠିକି ବି ଆସ୍ ଆପଣ ଆସିପାରିବେ ଆଉ ଆଉ କଣ ଜାଗା ଅଛି। ହଁ ବ୍ୟାସ ସଦୋବର। ସେଟା ଏବେ ଭଲ କରିଦେଇଚନ୍ତି ଆପଣ ଆସିକି ସେଠି ବି ବୁଲିକି ଯାଇକି ବହୁତ୍ ଫଟ ଫଟ ଉଠେଇକି ଆପଣ ସେଠିକି ବି ଆସିପାରିବେ। ବହୁ ଜାଗା ଅଛି। ଜାଗାରେ ଗୋଟେ ପାହାଡ ଅଛି ସେ ଜାଗା ଟା ସଂନ୍ସେଟ୍ ପାଇଁ ବହୁତ୍ ବଢିଆ। ଆପଣ ସେଠିକି ବି ଆସିକି କେବେ ବୁଲିକି ଦେଖିକି ଯାଇପାରିବେ ବହୁତ୍ ଜାଗା ଅଛି।
ଉଁ ଯାଜ୍ ପୁରରେ ଯୋଉ ଆପଣ ସେଟା ବିଝାର୍ପୁର୍। ଶୁଣିଛନ୍ତି କି ଜାଣିଛନ୍ତି କି ମୁଁ ଏବେ ଯା ଆସେ ଯାଏ। ମୁଁ କିଛି ଜାଗା ଏବେ ଯାଇଥିଲି ବୁଲିଆ ପାଇଁ ବୁଲିଆ ପ୍ରପୋଚରେ ଯାଇଥିଲି। ସେ ଜାଗାର ଟା ମୋ ମନେ ପଡୁନି ବୁଲିଚି ମଧ୍ୟ ମୁ ବିଂଝାପୁର ରେ ଗୋଟେ ସ ଗୋଟେୋ ସନ୍ତୋଷୀ ମାଙ୍କ ମନ୍ଦିର ହେଇସନ୍ତି।
ଆଜ୍ଞା ଆଞା। ସେ ସେଟାକୁ ଭୁଲି ଯାଇଚି।
ବେସି ନାଇଁ ସେ ସେ ଇନ୍ ଇନ୍ ଫ୍ୟାକ୍ସ ମୋର- ଏଇ ନମ୍ବର ର ବୋଧେ ସନ୍ତୋଷି ମାଙ୍କ ମନ୍ଦିର ରେ। ଏତେ ଭଲ ଫଟୋ ଅଛି ମୁଁ ଯାଇଚି ଏବେ ବୁଲିଆ ପାଇଁ କିଛି ଦିନ୍ ମାନେ ହେଲାଣି ମାସେ କିଛି ହେଲାଣି ଆମ କିଛି ମାସ ହେଲାଣି ତିନି ଚାରି ମାସ ପରେ ହବ ଯାଇଥିଲି ବୁଲିଆ ପାଇଁ ବିଝାର୍ ପୁର୍ ବିଞ୍ଜା ର ପୁର ଯାଇଥିଲି। ଆଉ ସେଠି ସନ୍ତୋଷୀ ମାଙ୍କ ଟେମ୍ପୁଲ୍ ଗୋଟେ ବୁଲିଲି ଭଲ ଲାଗିଲା ବହୁତ ସୁନ୍ଦର ମନ୍ଦିର ହେଇଥିଲା। କିନ୍ତୁ ଏଇ ଯଦି ଜାଣିଚନ୍ତି ଗୋଟେ ଥାଏ ଜାଗା ଏବଂ ଜାଗା ନା ଭଲ୍ସେ ମନେ ପଡୁନି। ବହୁତ ଗୁଡେ ଶିବ ମୂର୍ତ୍ତି ଟେ ଅଛି ସେ ଜାଗା ନାଁ କଣ?
ବହୁତ୍ ଶିବ ମୂର୍ତ୍ତି ମାନେ
ବହୁତ୍ ଶିବ ମୂର୍ତ୍ତି ବହୁତ ବ ବ ଦଶା ସମୟ ତା ଘାଟ ପାଖରେ। ଯାଜ୍ପୁର ରେ। ଉଁ ବଶ୍ ଶିବ କଣ ବଡ ଶିବ ମ ଶିବ ମୂର୍ତ୍ତିଟେ ନାହିଁ ଶିବଙ୍କ ଷ୍ଟ୍ୟାଚୁ।
ଆଜ୍ଞା-ଆଜ୍ଞା-ଆଜ୍ଞା ସେଇଟା ଦଶସିନି ଘାଟ। ଦଶସିିନି-ଇ-ଇ ଘାଟ ସେଟା-ଆ-ଆ ଆଁ କିଲା ପୋଲ ଆଡେ ସେ ଯାଜପୁର ଟାଉନ।
ଦଶା ଘା ହଁ ଯାଜପୁର ଟାଉନ ଉପରେ ଆଚ୍ଛା ଟାଉନ ଉପ୍ ଉପରେ, ଦଶାଶ୍ ଦଶାଶ୍ ହଁ -ହଁ। ଆ ସେ ଦଶାଶ୍ୱମେଧ ନା ଦଶାସିନି ଘାଟ?
ଦଶାସିନି‌ ଘାଟ।
ଆଚ୍ଛା ଦଶାସିନି ଘାଟ, ମୁଁ ସେଇ ଜାଗାଟା ବୁଲିବାକୁ ଯାଇଥିଲି ଏବେ।
ଅଛନ୍ତି ଜଗନ୍ନାଥଙ୍କ ମନ୍ଦିର ସେଠି ଅଛି।
ନାଇଁ ସେ ଶିବଙ୍କ ମନ୍ଦିର ସେ ଶିବଙ୍କ ମନ୍ଦିର ଯାଇଥିଲୁ ସେଇଠି ବୁଲାବୁଲି କରିକି ଆମେ ଆସିଛୁ। ମୋ ସାଙ୍ଗ ଗୋଟେ, ଭଲ ଜାଗା ଅଛି ଆମର ଭୁବନେଶ୍ଵର ଆସନ୍ତୁ ଭୁବନେଶ୍ୱର ଜାଗା ବି ବୁଲିକି ଯିବେ, ଭୁବନେଶ୍ୱରରେ ବହୁତ ଭଲ ଭଲ ଜାଗା ଅଛି।
ଆ ଭୁବନେଶ୍ୱରରେ କେବେ-ଏ-ଏ, ମୁଁ ଭୁବନେଶ୍ଵର ଯାଇଛି। କିନ୍ତୁ ଏମିତି ଏକ୍ଜାମ୍ ଫେକ୍ଜାମ୍ ଦେବା ପାଇଁ ଯାଇଛି, ଏମିତି ବୁଲାବୁଲି କରିବାକୁ କେବେ ଯାଇନି।
କୋଉ ଏକ୍ଜାମ୍ ଦେବାକୁ ଆସିଥିଲେ?
ଅ-ଅ-ଅ ମୁଁ ଯାଇଥିଲି-ଇ-ଇ ଦବା ପାଇଁ ଓଜେଇ ଦେଇଥିଲି ଆଉ
ଆଚ୍ଛା।
ଆଉ ଆରାଇ ଯାଇଥିଲି-ଇ-ଇ ଦବା ପାଇଁ।
ଆରାଇ ଦେଇଥିଲେ ଏଇ ରାସିର ଆରାଇ ଦେଇଛନ୍ତି ନା ଏବେ ଏ-ଏବେ ଏବେ ଆରାଇ ନା ଲାଷ୍ଟ୍ ଆରାଇ ଟା?
ଆରାଇ ମିନ୍ସ ଆମର ଯୋଉ ବିଏଡ୍ ଆରାଇ।
ଓ ହୋ ପିଏଡ୍ ଆରାଇ‌ ଫୋର୍‌ ଇୟର୍ ବିଏଡ୍ ଆରାଇ, ଆଛା ମୋର-ମୋର ଗୋଟେ ଡାଉଟ୍ ଥିଲା ସେଇ ତ ପାଖାପାଖି ଏ ଯୋଉ ମୋ ଭାଣେଜୀର ମୁଁ ପକଉଥିଲି ଏଇ ଆରାଇ ଯୋଉ ବିଏଡ ଯୋଉ ପକେଇବେ ସେରା କେବେ ବାହାରୁଛି କେବେ ହେରା?
ସେଟା ବାହାରେ ଏ-ଏ-ଏ ଏଇ ଜୁନ୍ ମାନେ ମେ ଲାଷ୍ଟ୍ ଜୁନର ଫାଷ୍ଟ ସେଟା ବାହାରିବ। ଆଉ-ଉ ତାର କୋଡିଏ ପଚିଶ ଦିନ ପରେ ଏକ୍ଜାମ ହେବ। ନହେଲେ ମାସେ ଭିତରେ ଏକ୍ଜାମ୍ ହେବ।
ମୁଁ ମିସ୍ କରିଦେଲି ମୋ ଭାଣିଜୀର ପକେଇବାର ଥିଲା ତାର ସରିଥିଲା ଏବେ ପ୍ଲସ ଟୁ। ସେ ପ୍ଲସ୍-ପ୍ଲସ୍ ଥ୍ରୀ ପକେଇବା ପାଇଁ ଥିଲା ମୁଁ ତା ବିଏଡଟା ପକେଇ ପାରିଲି ନାହିଁ।
ହଉ କିଛି ନାହିଁ ଆପଣ-ଅ-ଅ ଆରବର୍ଷ ନହେଲେ ପକେଇ ଦେବେ ଆଉ।
ହଁ ସେମିତି ପକେଇବି ଆଉ କଣ କରିବା।
ହଁ ଆପଣ କଣ କରନ୍ତି?
ମୁଁ ଅଛି ଆକ୍ଚୁଆଲି ଟିଚର୍ ଅଛି।
ଆଚ୍ଛ୍
ହୁଁ ଗମେଣ୍ଟ ସ୍କୁଲରେ ଟିଚର୍ ଅଛି ସିଟି କମ୍ପ୍ ସି ଟି କମ୍ପ୍ଲିଟ କରିକି ଆସିକି-ଇ-ଇ ପ୍ଲସ ଟୁ ପରେ ସିଟି କରିଦେଲି।
ଆଜ୍ଞା।
ସିଟି ପରେ ପରେ ଏ-ଏ-ଏ ତାପରେ ପୋଷ୍ଟିଙ୍ଗ୍ ବାହାରିଲା ଆପ୍ଲାଏ କରିକି ହେଇଗଲା ତ ଆଉ କଣ।
ଯାଆ
ଆଛା ଏ ଭୁବନେଶ୍ଵରେ ହିଁ ଟିଚର୍ ଅଛି ଆଉ ଆସନ୍ତୁ ବୁଲିବା ପାଇଁ ଭୁବନେଶ୍ଵର କେବେ ଆଉ। ଆସାନ୍ତ କୋଉ ଜାଗାରେ ଦେଇଥିଲେ
ହଁ ସେଇ ଯଉ ସୁଧାନନ୍ଦ ଇଞ୍ଜିନିୟରି।
ଏୁ ଯାଦ ନଛିିବରୁ
ଆଜ୍ଞା।
ହ ଆଛି ବେ ପାଟେ ହଁ ହଁ ଯାଇ
ସେଠିକି ଯାଇଥିଲି। ଆଉ ଆ ମୋର ଓଜେଇଟା ପଡିଥିଲା ନଖରାରେ ଇଷ୍ଟର୍ଣ୍ଣ ଏକାଡେମୀ।
ଇଷ୍ଟର୍ଣ୍ଣ ଆକାଡେମୀ ଡିଜିଟାଲଆଇଆମ୍।
ଆଜ୍ଞା ସେଠି ପଡଥିଲା ଆଉ। କଟକରେ ଏବେ ଦେଇଥିଲି। ଓ ଡବଲ ଏସ୍ ସି ଦେଇଥିଲି ଯୋଉ ଏଠି ପଡଥିଲା କଟକରେ ସେଣ୍ଟର ଦେଇଥିଲି। ରାଜା ବଗିଚାରେ ଆସିଥିଲା।
ରାଜା ବଗିଚା ହଁ ମୁଁ ଜାଣିଛି କଟକରେ ବି ମୁଁ ରହି କ। କଟକରେ ବି ବହୁତ୍ ସମୟ ରହିଛି ମୁଁ ରେଭେନ୍ସା ୟୁନିଭରସିଟି ରୁ ପଢୁ ପ ପାଠ ପଢୁଥିଲି ନା।
ଆଜ୍ଞା।
ରେଭେନ୍ସାରେ ଥିଲା ବେଳେ ସେଇ କଟକ ରାଜା ବଗିଚା ଯୋଉ ପାଖ ବାଦାମ ବାଡି। ବାଦାମ-ବାଦାମା ବାଡି ପାଖାପାଖି ମୁଁ ରହୁଥିଲି ଆଉ।
ଆଜ୍ଞ ସେଠି ଯାଇଥିଲି ଏଇବା ଏତେ ଭଲସେ ପାଠ ପଢିକି ଯାଇନଥିଲି ତଥାପି। ଉମ ମାନେ ଭଲ କ୍ୱୋଶ୍ଚିନ୍ ଅଟେଣ୍ଡ କରିକି ଆସିଥିଲି। କିନ୍ତୁ ପଢିିନଥିଲି ଆଉଏଇଟା ଗୋଟେ ମାନେ ସେମିଷ୍ଟାର ରହିଯାଇଥିଲା ପିଜି ର। ତ ସେଥିଲାଗି ଏତେ ପଢା ପଢି।
ଏଇଟା ଦୁଃଖ ଲାଗୁଥୁବ ତ ପିଜି ସ। ଏ ଯୋଉ ପିଜିରେକେମିତି ସେମିଷ୍ଟାର ଥିଲା ଏଇ ବିଆର ପାଇଁ ଲାଗୁଥିଲା ନା।
ଆଜ୍ଞା। ମାନେ ମୋର ପିଜି ଏବେ ସଇଲା।
ପିଜି ସରିଲା ଏବେ।
ଆଜ୍ଞା।
ଆପଣ ବା ବି ଇଡି ଦଉଛନ୍ତି କହିଲେ
ଆଜ୍ଞା ରିଜିନାଲ ବି ଡ୍ ଦେଇଥିଲି ଦୁଇ ହଜାର ଚବିଶରେ ଥରେ ଦେଇଥିଲି। ଏଇ ଏବେ ଦେଇଥିଲି ଆଜି ଥିଲା।
ରେଜିନାଲ ବି ଇଡି।
ଆଜ୍ଞା।
ରିଜନାଲ ବି ଇଡି ପା ପ୍ଲସ୍ ଟୁ ପରେ ହୁଏ।
ନାଇଁ ନାଇଁ। ଆପଣ ପ୍ଲସ୍ ଥ୍ରୀ ବି ପରେ କରିପାରିବେ ପିଜି ପରେ ବି କରିପାରିବେ।
ହଁ କରିପାରିବି ଯେ ପ୍ଲସ ଥ୍ରୀ।
ଆଜ୍ଞା।
ଆଚ୍ଛା ରିଜନାଲ ବି ଇଡି ଟୁ ଇୟର ବା ସରି। ସରି ସରି ଟୁ ଇୟର ବାଲା ରାଇଟ୍ ରାଇଟ୍। ନାଇଁ ନାଇଁ ରିଜନାଲ ବି ଇଡି ଫୋର ଇୟର ବାଲା ବି ଅଛି ନା ମୁଁ ସେଇଟା ରିଜନାଲ ବି ଇଡ ଟୁ ଇୟର ବାଲା ଭଲ ବି ଇଡ ଟା ଭଲ ଆପଣ ଏକାଥରେ। ଏବେ ପିଜି କମ୍ପ୍ଲିଟ୍ ହେଇଗଲା ନା।
ଆଜ୍ଞା।
ନହଲେ ଏଗାଥରେ ଏମ୍ ଏ ସି ଏମ ଏ ଡ଼ି କରିଦେଇଥିଲେ ବଢ଼ିଆ।
କଣ ସେଟା?
ଏଥେରେ ବି ଡି ଏମ ଇ ଡି। ଏଟା ତିନି ବର୍ଷିଆ କୋର୍ସ। ଇଣ୍ଟିଗ୍ରେ ଇଣ୍ଟିଗ୍ରେଟେଡ ବି ଇ ଡି ଏମ ଇ ଡି
ଆଛା ହଁ ମୁଁ ସେଟା ଦେଖିଛି। ତାର ଆସିନି ଆଁ ଡେଡ ଲାଇନ୍ ଟା ଆସିନି, ଅଗଷ୍ଟରେ ଆସିବ।
ସେଇଟା କରନ୍ତୁ। ବହୁତ ସୁନ ବ ମାନେ ବହୁତ ଭଲ କୋର୍ସ ମାନେ ଭଲ କୋର୍ସ ମାନେ ଆପଣ ଦେ ବହୁତ କାମରେ ଆସିବ। ପିଜି କରିଦେଇଛନ୍ତି? ପିଜ୍
ଏଇଟା ମୋର ଟିକେ ଡାଉଟ୍ ରହୁଛି। ମୋ ବି ଏଡ ଟା ଚଳିବ ଏମ ଏଡ ମୋର କାହିଁକ ଡର
ଶୁଣନ୍ତୁ। ଏମ ଏଡ, ଏମ ଏଡ ପାଇଁ, ଏମ ଏଡ ପାଇଁ ବହୁତୁ ଜିନିଷ ଦରକାର। ବହୁତ ଏମ ଏଡ ଶୁଣନ୍ତୁ। ଆପଣ ଗ୍ରାଜୁଏସନ କୋଉ ଅନର୍ସ କରିଥିଲେ କୁହନ୍ତୁ। ମୁଁ କହିଦେବି ଆପଣଙ୍କୁ। ବିଗ୍ ପେପର। ଇକୋନୋମିକସ ଅନର୍ସ। ଷ୍ଟିମ୍‌ କଣ କଣ ଥିଲା?
ଇଲେଟ୍ରିକ୍ ଥିଲା, ପଲିଟିକାଲ ଥିଲା। ଓଡିଆ ଅପସନାଲ ଥିଲା। ଆଉ ଗୋଟେରେ, ହଁ ସେଇ ପଲିଟିକାଲ ହିଁ ଓଡିଆ ଅପସନାଲ ଥିଲା। ପଲିଟିକାଲ ଓଡିଆ ଆପସନାଲ।
ପଲିଟିକାଲ ଥିଲା, ଓଡ଼ିଆ ଅପସନାଲ ଥିଲା ନାଇଁ?
ଆଜ୍ଞା।
ଏଇ ଟିକେ ଶୁଣଲୁ। ଆ ଗୋଟେ ମିନିଟ ରହ। ଇକୋନୋମିକ୍ସ ଅଛି। ପଲଟିକାଲ ଓଡିଆ ସେପଟେ ଠିକ୍ ଅଛି, ଠିକ ଅଛି। ନାଇଁ, ମୋ ଜଣେ ବି ଏଡ କରୁଛି ତ ଆନ୍ଧ୍ରାରେ।
ଆଜ୍ଞା।
ଆଜ୍ଞା।
ଆପଣ କଣ କହୁଥିଲେ? ଏମ ଇତି, ଏମ ଇତି କାହିଁ କରିବେ? ଶୁଣନ୍ତୁ ମୁଁ କହିଦଉଛି
ଆଜ୍ଞା।
ଗୋଟେ କାମ କରନ୍ତୁ ମାଡମ ଶୁଣନ୍ତୁ, ମୁ ଜଷ୍ଟ ଟିକେ ପାସ୍ କରିକି ଆ ମାନେ ଜଷ୍ଟ ଟିକେ ଯାଇକି ମୁଁ ଆସୁଛି। ଦୁଇିମିନିଟ ପରେ କଲ୍ ବ୍ୟାକ୍ କରୁଛି ଠିକ୍ ଅଛି। ମୁଁ କରୁଛି କଲ ବ୍ୟାକ।
ଆଜ୍ଞା।